ହ୍ୟାଲୋ।
ହ୍ୟାଲୋ ବ୍ରାନ୍ଧବୀ ପ୍ରଣାମ।
ଆଜ୍ଞା ନମସ୍କାର, ଆଉ କଣ କରୁଛନ୍ତି?
ଏଇ ଆମେ ଘର ନି ନିତିଦିନିଆ କର୍ମ ଆଉ, ଆପଣ କଣ କରୁଛନ୍ତି?
ମୁଁ ଏଇଠି ଆପଣଙ୍କ ସହିତ କଥା ହବାକୁ ଇଚ୍ଛା ହେଲା ତ ହୁଁ ଆପଣଙ୍କ ସହିତ ସମ୍ପର୍କ କଲି ଆଉ।
ଧନ୍ୟବାଦ, ଆଉ କଣ ଆପଣଙ୍କର ଅସୁବିଧା ଅଛି କୁହନ୍ତୁ?
ମୋର ସେମିତି କିଛି ଅସୁବିଧା ନାହିଁ କିନ୍ତୁ ମୋର ମାନେ କେଶ ବହୁତ ଉପୁଡୁଛି, ନାଇଁ
କେଶ ଝଡୁଛି ଆରେ ଇ ତ ହଁ ଇଏ ସବୁ ନାରୀ ମାନଙ୍କର ଗୋ ଗୋଟେ ବଡ ସମସ୍ୟା ନାରୀର ସୌନ୍ଦର୍ଯ୍ୟ ହଉଛି କେଶ।
ଆଜ୍ଞା।
ନାରୀର ସୌନ୍ଦର୍ଯ୍ୟ ହଉଛି କେଶ, ଯେହେତୁ କେଶ ଝଡିବ ସେଇଟା ସମସ୍ତଙ୍କର ଚିଡିବାର କାରଣ, ହେ ମୋ କେଶ ଝଳି ଯାଉଛି ଯେତେ ଜିନିଷ ଲଗେଇବାର ଥିବ ଲଗେଇବ କିନ୍ତୁ ସେ କିଛି ପ୍ରଭାବ ଦବ ନାହିଁ ସେଇଥିଲାଗି ଆଗ କେଶରେ ଆମର ଆମେ ଆ ଆଗୁରୁ କଣ ତେଲ ଲଗୋଉଥିଲେ ଏବେ ଆଉ ତେଲ ଲଗାଉନାହାନ୍ତି ଆଡୁ ସଡୁ ବାଜେ ଆଜେ ସାମ୍ ମୁଁ ମାପ ୟୁଜ୍ କରିଚି କଣ୍ଡିଶ୍ନର୍ ଏସବୁ।
ବ୍ୟବହାର କଲାଠୁ ସେ ସେଥିରେ ବି ବୋହୁତ ଚୁଟି ମାନେ
କରୁଚିଏ। ସେଇଥିଲାଗି ଆମେ କେଶ ଝଡି ଯାଉଛି ଆମେ ଗୋଟେ କାମ କରିବା ଆମ ମୁଣ୍ଡରେ ଆମେ ଯୋଉଁ ସାତ ଦିନ ଭିତରେ ଦୁଇରୁ ତିନି ଥର ଆଁ ଯୋଉ ନଡିଆ ତେଲ ହେଲା ପ୍ରପର ଯୋଉଁ ମାନେ ସବୁଠାରୁ ଯୋଉଟା ଶୁଦ୍ଧ। ଘରେ ତିଆରି ହୋଉଚି ନଡିଆ ତେଲ। ଘରେ ପ୍ରସ୍ତୁତ କରିବାର ପ୍ରଣାଳୀ ମୁଁ କହିଦେବି। ହଁ ଘରେ କେମିତି ପ୍ରସ୍ତୁତ ହେବେ ତାହା ବି କହିଦେବି ନଡିଆ ତେଲ ତା ଦେହରେ ମେଥି ପକେଇଦବ ଆଉ ଗରମ କରିଦବ ଗରମ କରିକିରି ହଁ ମେଥି ନଡ଼ିଆ ତେଲ ଗରମ କରିକିରି
ଆଜ୍ଞା ଆଜିକାଲି ସବୁ ଦେଖୋଉଚି ଭେଷୁଙ୍ଗ ପତ୍ର ଆଉ
ହଁ ଭେସୁଙ୍ଗ ପତ୍ର ଯଦି ପାଖରେ କୋଉଠିଥିବ ତାକୁ ତାକୁ ବି ପକେଇକରି ଭଲସେ ଫୁଟେଇଦବ ଆଉ ଲାଲ ମନ୍ଦାର ପିଆଜ ଚୋପା ଏଇ ସବୁ ବି ଚାହିଁଲେ ପକେଇ ପାରିବ। ତାକୁ ପକେଇକିରି ଫୁଟେଇ ଦବ ସେଇ ଫୁଟେଇ ସାରିକି ସେ ତ ମାନେ ତେଲଟାକୁ ଥଣ୍ଡା କରିଦେଇକିରି ଗୋଟେ ଡବା ମାନେ ତାଟିଆ ଯୋଉଥିରେ ଗୋଟେ ଛାଣିକି ଯୋଉ ସବୁଦିନ ପାଇଁ ରଖି ପାରିବ ରଖିକିରି ତା ଦେହରେ ପସେଇଦେବ ସେଇଆକୁ ସେ ଚୁ ଟିକ ମୂଳକ ଘସ ଭେଦେଇ ଭେଦେଇକି ଲଗେଇବୁ। ଦିଥର ଲଗେଇଲେ ସାତ ଦିନ ଭିତରେ ଦେଖିବ ଏ ଦିଇ ତିନି ମାସ ଗଲା ବେଳକୁ ଘନ ଘନ ଛୁଟି ହେଇଯିବ ମୁଣ୍ଡରେ। ଆଉ ଚୁଟି ବି ବତେ ଯେମିତି କୋହୁଚ ଚୁଟି ଆମେ କୋହୁଚୁ କେଶ। ସେ କେଶ ଆଉ ଝଡିବ ନାହିଁ ଚୁ ମାନେ କେଶ ମୂଳ ଟା ଆମର ଯୋଉ ତେଲରେ ଭେଦି ଗଲେ ଆଉ ଏତେ ଜଲଦି ମାନେ ଯୋଉ ଇଏ ଦୁର୍ବଳିଆ ହବନି।
ଆଜ୍ଞା।
ଦୁର୍ବଳିଆ ହବନି।
ସେଇଟା
ଦୁର୍ବଳିଆ ହେଇଗଲା ଠାରୁ ଆମେ ଯେତେବେଳେ ପାନିଆ ପୂରେଇକିରି ଝିଙ୍କୁଚେ ସେ ସବୁ ଛିଣ୍ଡି ଯାଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ବୋହୁତ ବୋହୁତ ଚୁ ମାନେ ବୋହୁତ ବୋହୁତ କେଶ ମାନେ ଉପୁଡୁଚି ନା ଯେତେବେଳେ ଆମେ ମୁଣ୍ଡ ବି
କିଛି ଥିବା ମୂଳରେ ଆଉ ଉପୁଡିବ ମାଟି ଯେମିତି ଗଛ ମୂଳକୁ ସେମିତି ଆମ କେଶ ମୂଳକୁ ତେଲ।
ଆଜ୍ଞା ଆଜ୍ଞା। ଆପଣ ବୋହୁତ ଭଲ ଉପଦେଶ ଦେଲେ, ଆମେ ସେମତି ହିଁ କରିବୁ।
ହଁ ସେଇଭଳିଆ ଭାବରେ ଲଗେଇଲେ ଆଉ ଚୁଟି ଝଡିବନି ବା କେଶ ଯୋଉ ଝଡ଼େ ନା
ତ କଣ ଲଗେୟା
ସାମ୍ପୁ ଆଉ ଆଜିିକାଲି ଲଗଉଚ ସାମ୍ପୁ ବା ଆଜିିକାଲି ଲଗେଇକି ସବୁ ଖରାପ ହେଇଯାଉଚି। ଆଁ ଘରେ ପ୍ରସ୍ତୁତ କରିଦୋଉନାହାନ୍ତି।
ଆଜ୍ଞା କଣ କେମିତି ତିଆରି କରିବୁ?
ସାମ୍ପ ପ୍ରସ୍ତୁତ କଣ କରିବେ ଜାଣିପାରନାହାନ୍ତି ଗୋଟେ ଫଳ ଅଛି ସେଇଟା ଜରିିବୁଟି ଦୋକାନରେ ମିଳିବ ହେଲା ଯଉ ସେଇ କହିଲେ ବି ସେ ଦେଇ ଦେବେ। ସେପଟେ ଗୋଟେ ସେ ଫଳର ନାଁ ଟିକେ ରୁହ ସ୍ମରଣ ଆସୁନି ଏଁ ହୁଁ- ଆଇଲେ କହିବି ଆଉ କେତେବେଳେ ନହେଲେ ସେଇ ଫଳ ଆଉ ତାର ଯଉ ସବୁ ଉ- ଆବଶ୍ୟକ ଜିନଷ ସେ ସବୁ ସେଇଠି ମିଳିଯିବ ଜରିିବୁଟି ଦୋକାନରୁୁ। ଆଣିକିରି ଘରେ ପ୍ରସ୍ତୁତ କରିଦେବେ ସେଇଆକୁ ଲଗେଇବେ ହେଲା କିଛି ବସିବାର ନାଇଁ ଆଉ ବି ଯଦି ବା ଲଗଉଚନ୍ତି ଗୋଟେଇ ପ୍ରକାର ଜିନିଷ ଲଗାନ୍ତୁ ମୁଣ୍ଡରେ।
ଆଜ୍ଞା -ଆଜ୍ଞା କେମିତି କଣ ପ୍ରସ୍ତୁତ କରିବୁ ଆମକୁ ଟିକେ ଆପଣ କୁହନ୍ତୁ?
ହଁ ଜଣାଇବି ସେଇ ସେଇ ବିଷୟ ଟାକୁ ମୁଁ ଟିକେ ମନେ ପଡୁନାହିଁ ସେ ଯଉ ଫଳର ନା ସେ ଫଳ ଟାକୁ ଶିଳରେ ବାଟିକି ତା ଗୁଣ୍ଡ କରିଦବ ଆଉ ତାକୁ ଟିକଏ ଏ-ସବୁ ଗୁଣ୍ଡ କରିକି ମିଶେଇବ। ସେତେରେ ଅଛି ତାର କିଛି ଟିକେ ମନେ ପଡୁନି ପ୍ରଣାଳୀ ସେ ସବୁ ପକେଇକିରି ଗୋଳେଇ ଗାଳେଇକିରି ତାକୁ ଟିକେ ଗୋଟେ ଡବାରେ ରଖିଦବ ସେଇଥିରୁ ଯଉ ଚକିଏ ଚକିଏ ଲଗେଇଦବ ଫେଣ ଗାଜୁ ଗାଜୁ ବାହାରିବ ଆଉ ମେଚେଇ ଫେଣ ଆଉ।
ଆଜ୍ଞା ଆଉ ଯାହା ହଉ ଆପ୍
ଚୁଟି ଯାର ଝଡିବ କାହିଁକି ଗୋଟ୍ ଗୋଟେ ଜିନିଷ ହଉ ଛାଡ ସେ ଯଉ ସେ ଘରେ ପ୍ରସ୍ତୁତ ସେ ସାମ୍ପୁ ବି ନ କରିକି ଯଦିି ବା ଲଗେଇବ ଗୋଟିଏ ଜିନିଷ ଲଗେଇବ ଯେମିତି ଆମର
ଆଜ କାଲି ସବୁ ମାନେ ଯଉ ସାମ୍ପୋ କଣ୍ଡିସ୍ନ ହ- ଏଇ ସବୁ ବ୍ୟବହାର କରି ବହୁତ୍ ଚୁଟି ଉପ୍
କରିକିରି ସବୁ ଚୁଟି ଗୁଡା ସବୁ ଅ ଗ ଫାଟି ଯାଉଚି ଘୋଡ଼ା ଲାଞ୍ଜ ଭଳିଆ ଦେଖା ଯାଉଚି ଭଲ ଦେଖା ଯାଉନି। ଆଉ ନାରୀର ସୌନ୍ଦର୍ଯ୍ୟ ହଉଚି କିଁ-କେଶ ଆମ ମୁଣ୍ଡରେ ଯଦି କେଶ ନ ରହିବ ଆମୁକୁ କହିବେ ହେଇଲା ମୁଣ୍ଡରେ ଉଁ -କେଶ ନାହିଁ କଣ ଦେଖା ଯାଉଚିଲ ନାଣ୍ଡି ମୁଣ୍ଡି କହିବେ।
ଆଜ୍ଞା।
ଆଉ ଆମେ ଯେ-ଯେତେ ସଜେଇ ହବା ଯେତେ ସୁନ୍ଦର ଦେଖା ଯିବା ସେତେ ଭଲ ନା ଆଉ ମୁଣ୍ଡରେ ଯଦି ବାଳ ନଥିବ ଆଉ ସଜ ହବ କଉଥିରେ।
ଆଜ୍ଞା ସେଟା ବି ଭଲ ହବ ସେମାନେ କହିଲେ।
ଏ ଦେଖିଲା ଭଳିଆ ଖୋସା।
ଆଜ୍ଞା। ଏବେ ସବ୍- ଏବେ ଗୋଟେ ଛୋଟ ଛୁଆର ବି ମାନେ କେଶ ମୁଣ୍ଡରେ ନଥିବ।
ଆଏ ଚୁଟି ପାଚି ଯାଉଚି ସବୁ କେଶ ପାଚିଲାଣି ସବୁ କମ୍ ବୟସରୁ।
ହଁ ବା ଏଇ ଦଶ ପନ୍ଦର ବର୍ଷର ଛୁଆ ମାନଙ୍କର ବି କେଶ
କେଶ ପାଚିଲାଣି ଆଉ ସେ କେଶ ଯଉ ପାଚିଯିବ ଆଉ ବୁଢା ଯିଏ କହିବ ନା ଆଉ ଯେତେ କମ୍ ବୟସ ହେଇଥାଉ କହିବେ ନା ଇଏ ବୁଢା।
କହିବେ କି ବୁଢା ବୁଢ଼ୀ ହେଇଗଲଣି ଆଉ ତମେ ଏତେ କମ୍ ବୟସରୁ
କମ୍ ବୟସ ରୁ ଆଉ ମୁଣ୍ଡ ଟା ଗରମ୍ ରହିଲେ ବି ଉ ଚି କେଶ ପାଚିଯାଏ। ଯଉ ଅଧିକ ସବୁ ଔଷଧ ପତର ଆଜିକାଲି ସବୁ ହେମୋପାତି ଓଲୋପାତି ଖାଉନାହାନ୍ତି ସେଇ ସବୁ ଔଷଧ ର ପ୍ରଭାବରେ ବି ଚୁଟି ପାଚିଯାଏ ମୁଣ୍ଡରେ ଦୁଶ୍ଚିନ୍ତା ରହିଲେ ବି ଚୁଟି ପାଚିଯାଏ। କେତେ ଗୁଡିଏ କାରଣରୁ ଚୁଟି ପାଚି ଯାଏ।
ଆଜ୍ଞା। ମୁଁ ବି ଛୋଟବେଳେ ମୋର ମାନେ ଓଡିଆରେ ଯୋଉ ଟା ଯୋଉ କୁହନ୍ତି ବା ବାତ ରୋଗ ମୋର ସେମତି ଛୋଟ ବେଳେ ଗୋଟେ ଥି ମାନେ ଥିଲା ବାତ ରୋଗ। ମାନେ ମୁଣ୍ଡ କଣ ହବ ଆଖି ଆଗରେ ଅନ୍ଧକାର ଦେଖା ହବ। ତାପରେ ମତେ କିଛି ଦେଖାଯାବନି ସେଥିଲାଗି ମୁଁ ଔ ଷଧ ଖାଉଥିଲି ବହୁତ କିଛି ଔଷଧ ଖାଉଥିଲି ଛୋଟବେଳେ ମୋର ଚୁଟି ଉପୁଡେ ମାନେ ଉଁ କେଶ ପୁରା ଘନ ଘନ ଥିଲା ଏଇ ମେରେ ମାନେ ଔଷଧ ଖାଇକି ସବୁ ଚୁଟି ମୋର ଝଡିଗଲା। ଆଜ୍ଞା ଆଉ ଔଷଧ ପ୍ରବଳ ମାନେ ବ ଭୋହୁତ ଔଷଧ ବ୍ୟବହାର କଲାଠୁ ମୋ ଚୁଟି ଭୋହୁତ
ହଁ ଆମ ଶରୀରରେ ଯଦି ଉତ୍ତାପ ଭାଗ ଅଧିକ ରହିବ ଆମ ଦେହରେ ଯଦି ଗରମ ଅଂଶ ଅଧିକ ରହିବ ତାହେଲେ ଚୁଟି ପାଚିଯିବ ଆମେ ଯଦି ଗୋଟେ କଥା ଚିନ୍ତାରେ ରହିବା ଆ ସେଥିପାଇଁ ପାଚିଯିବ।
କି ମୋର ଏ ସେ ଏତେ କେଶ କଣ ପାଇଁ ଉପୁଡୁଛି ଦେଖିବାକୁ ଏବେ ସମସ୍ତେ କହୁଛନ୍ତି କି ଅଧିକ ଔଷଧ ଆଉ ଚିନ୍ତା ଏମିତି ରହିଲେ ସେମିତି ସବୁ ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ସେଟା ଜାଣିିନଥିଲି ନା ଏବେ ବଡ ହେଲି ତ ସେଗୁୁରା ଏବେ ମାନେ ଅନୁଭବ କରୁଛି କି ମୁଁ ସେତେବେଳେ କାହିଁ ମୁଁ ଔଷଧ ଅଧିକ ବ୍ୟବହାର କରୁଥିଲି।
ଆଉ ଯେତେ ଆୟୁର୍ବେଦିକ ଜିନିଷ ବି ବ ବ୍ୟବହାର କରିବ ଯେମିତି ଯୋଉ ଧର ଜର ଥଣ୍ଡା ହେଲା ଆ ତାକୁ ବେ ବାହାର ମେଡିସିନ ନ ଖାଇକି ଔଷଧ ନ ଖାଇକିରି ଯୋଉ ଆମର
ଘରୋଇ କିଛି ଉପଚାର ଆମକୁ କହନ୍ତୁ।
ପିଇବ ଥଣ୍ଡା କମିଯିବ କାଶ ଫାଶ ହେଲେ କଫ ଜମିଲେ ତୁଳସୀ ପତ୍ ତ୍ର ଆଉ ଅଦା
ଆଜ୍ଞା।
ତା ରସ ପିଇବ ହୁଁ ମହୁ ଟିକେ ପକେଇବ। ପକେଇଲେ ଥଣ୍ଡା ଟିକେ ଟିକେ କମିବ ଏଇ ସବୁ ଆଗରୁ ୟୁଜ କର ଆ ବ୍ୟବହାର କରୁ। ଥିଲେ ବୋଲି ଉଁ ତାଙ୍କର ସବୁ ଭଲ ହେଉଥିଲା ଏବେ ସବୁ ଔଷଧ ପତ
ଆଗ କାଳର ଲୋକମାନେ ସମସ୍ତେ ମୁଁ ସବୁ ଲୁସ୍‌ ସବୁ କିଛି ମାନେ ସତେଜ ଜିନିଷ ଖାଇଛନ୍ତି ସେଥିଲାଗି ସେମାନେ ସ ତନ୍ଦୁରୁସ୍ତୁ।
ନା ସେମାନେ ସବୁ କମ ଉ ଉଁ ମାନେ ରାଙ୍କର ବେଶୀ ଚି ଯୋଉ ଏବେ ଯେମିତି ସବୁ ହଜାର ପ୍ରକାର ବିନା ନାଁ ର କୋଉ ନାଁ ରେ ଏ ନାଁ ନାହିଁ ତ ହଜାରେ ବେମାରୀ ବାହାରୁଛି ସେତେବେଳେ ସେ ବେମାରୀ ନଥିଲା।
ଆଜ୍ଞା ସେମାନେ ସେତେବେଳେ କଣ ସତେ ସେମାନେ ସାର ଜାତୀୟ ଜିନିଷ କିଛି ଖାାଉଥିଲେ ଆମେ ତ ଏବେ ସବୁ ସାର ଜାତୀୟ ଜିନିଷ ଖାଉଚେ ନା ତ ଆମେ ବି ସମସ୍ତେ ରୋଗା ଗସ୍ତରେ ରେ ରହୁଛେ।
ଆଉ କଣ କରିବା।
ଆଜ୍ଞା କଣ କରିବା ଆଜ୍ଞା।
ଖାଦ୍ୟ ପାନୀୟ ଯଦି ଆମେ ଠିକ ରଖିବା ଆମର ସବୁ ଶରୀର ସୁସ୍ଥ ରହିବ ମ ମସ୍ତିଷ୍କ ଭଲ ରହିବ ଆମେ ସବୁ ଭଲ କଥା ଚିନ୍ତା କରିପାରିବା ଯଦି ଆମେ ଅସୁସ୍ଥ ରହିବା, ଆମେ ଯଦି ଅସୁସ ଅବ୍ୟବସ୍ଥା ଖାଦ୍ୟ ଖାଇବା ଆମର ସବୁ ଖ୍ଷରାପ ହବ ନା ଆଉ। ଆମେ ଯଦି ଅଧିକ ତେଲ ଜିନିଷ ଖାଉଛେ, ଆମ ଶରୀର ହଜମ କରିପାରୁନି, ଆମ ପାଚନ ସକ୍ତି ଏତେ ଆଉ କାମ କରୁନି। କେମିତି କମିବ ଏତେ
ଆଜ୍ଞା ଆଜିକାଲି ବୁଢା ବୁଢୀ ବି, ଆଜି ବୁ ଆଜିକାଲି ବୁଢା ପକୁଡି ବି ତାଙ୍କୁ ସବୁ ଏଇ ଯୋଉ ତେଲଭାଜି ଜିନିଷ, ସବୁ କିଛି ମାନେ ହ
ଛୋଟ ଛୋଟ ଛୁଆଙ୍କୁ ସବୁ ମଧୁମୟ ରୋଗ ହେଇ ଯାଉଚି। କାହିଁକି, ଏଇସବୁ ଏଇ ଖାଦ୍ୟ ଖାଇବାରୁ। ସାର ମସଲା ଜୁତୀୟ ସବୁ ଖାଦ୍ୟ ଖାଇକିରି, ବିଷାକ୍ତ ଜିନିଷ ଖାଇକିରି ଏଇ ସବୁ ଆମ ଦେହକୁ ଖରାପ।
ତେଲ ଜାତୀୟ ଜିନିଷ ଖାଦ୍ୟ ଆମ କେଶ ଉପରେ ବି ପ୍ରଭାବ
ହଁ ଆଉ ସେ ସବୁ ବାହାର ଖାଦ୍ୟ ଖାଇବ ମାନେ ଦେହରେ କୌଣସି ନା କୌଣସି ଶରୀରରେ କିଛି ନା କିଛି ଏ ଅବହେଳା ଦେଖାଯିବ, ଯେମିତି ଏ ଆମର ବାଳ ଝଡିବା, ମୁହଁରେ ସବୁ ବ୍ରଣ ହେଇଜି ବା, ଏଇସବୁ କେତେ ଗୁଡିଏ ଉପାୟ ଅଛି? ଆ
ଆପଣ ବହୁତ ଭଲ ଉପଦେଶ ଦେଲେ ଆଉ, ମତେ ବି ବହୁତ ଖୁସି ଲାଗିଲା। ଆପଣ ଯେବେ ବି ଚାହିଁବେ ମତେ ଆପଣ ଯେବେ ବି ଚାହିଁବେ, ମତେ ଯେବେ କଲ କରି ମାନେ କଥା ହେଇପାରିବେ।
ଆଜ୍ଞା।
ଆଜ୍ଞା। ହଉ ରହୁଛି ମୁଁ ଆପଣଙ୍କୁ ଯେବେବି ଫାଙ୍କା ହେବି, ଆପଣ ବି କଲ କରିପାରିବେ ଆଉ ରହୁଛି ପ୍ରଣାମ। ନମସ୍କାର ଆଜ୍ଞା।
ଆଜ୍ଞା।
ଆଜ୍ଞା।
ଆଜ୍ଞା ବାନ୍ଧବୀ ଆଜ୍ଞା ଆପଣ ସ